ହ୍ୟାଲୋ
ଆ ଆମ ପାଖକୁ କମ୍ପ୍ଲେନ ଆସି ଚି ଯେ ଆପଣ କଣ ଆପଣ କଳଖାନା କାଳଖ କାରଖାନ ରୁ ବହୁତ ମାନେ ବିଷାକ୍ତ ଗ୍ୟାସ ବାହାରୁଛି କଣ।
ଆଜ୍ଞା ମୋର ତ କଳକାରଖାନା ଆଜିିକି ହେଇଗଲାଣିି ପନ୍ଦର ବର୍ଷ। ମୁଁ ତ ଯେହେତୁ ସେଟା ସେତେବେଳେ ହେଇଥିଲା। ଆଁ ସେଠାରୁ ଅଧିକ ମାତ୍ରାରେ ଟିକେ ଗ୍ୟାସ୍ ତ ବାହାରୁଛି ଯେହେତୁ। ମାର୍କେଟ ରେ ପ୍ଲାଷ୍ଟିକ ଡିମାଣ୍ଡା ବଢିଯାଇଛି ପ୍ଲାଷ୍ଟିକ ବାଲଟି ଆମ କାରଖାନାରେ। ପ୍ଲାଷ୍ଟିକ ବାଲ୍ଟି ପ୍ଲାଷ୍ଟିକ ଟେବୁଲ ଏଇ ସବୁ ଜିନିଷ ତିଆରି ହୁଏ ପ୍ଲାଷ୍ଟିକ ଚେୟାର। ଆ ଏ ମାର୍କେଟରେ ଯେହେତୁ ଏ ବାହାଘର ସିଜନ ଟିକେ ଅଛି ବେଶୀ ମାତ୍ରାରେ କାମଟା ହଉଛି। ହେଥିପାଇଁ ଅଧିକ ବାୟୁ ରୁ ସେ ଯେ ଗ୍ୟାସ ଟା ତାଙ୍କର ବାହାରୁଛି। ଯେ ଭାପ ଯେଟା ସେଇଟା ଅଧିକ ମାତ୍ରାରେ ବାହାରୁଛି ଏଇ ଛୁଣା ‌
ଦେଖନ୍ତୁ ଆପଣ ଯଦି ଗୋଟେ କଳକାରଖାନା କରିବେ ଗୋଟେ ଏରକ ଜାଗାର କରିଥାନ୍ତେ ଯେ। ମତୀ ମାନେ ଜଙ୍ଗଲ ଜାଗାର କି ଫାଙ୍କା ଜାଗାର। ଆପଣଙ୍କ କଳକାରଖାନା ପାଖରେ ଗୋଟେ ଗାଁ ଟା ଅଛି ସେଠି ମାନେ ଆପଣଙ୍କ ଗ୍ୟାସ ବଜରୁ। ଅଧିକ ପରିମାଣରେ ଗାଈ। ବିଲେଇ ମାନେ ମରୁଛନ୍ତି ଆଉ ଆପଣଙ୍କ ସେ ଅପ ଅପରିଷ୍କାର ରା ସବୁ ସେଇ ନଦୀ କୁ ଯାଉଛି ନଦୀର ଲୋକମାନେ ଗାଧଉଛନ୍ତି। ତାଙ୍କୁ ରୋଗ ଏକା ହଉଚି। ତାଙ୍କ ତରଫରୁ ଗାଁ ମାନଙ୍କ ତରଫରୁ ଆମ ପାଖକୁ କମ୍ପ୍ଲେନ ଟା ଆସିଚି। ତ ସେଥିପାଇଁ ମୁଁ ଆପଣଙ୍କୁ ଜଣାଉଚି।
ଆଜ୍ଞା ସେଟା ତ ମୁଁ ଆଉ ଏତେ ଧ୍ୟାନ ଦେଇନି। ସେଇ ଗ୍ୟାସ୍ ଟା ତ ସେଇଟା ଯେତେବେଳେ ଆମର ପନ୍ଦର ବର୍ଷ ଯେହେତୁ କମ୍ପାନୀଟା ବହୁତ ପୁରୁଣା ହେଲାଣି ଅ ଏଟା ହେଇଥିଲା ଯେତେବେଳେ ସେତେବେଳେ ଏତେ ସେଠି ପାଖାପାଖି କିଛି ଗାଁ ଫାଁ ଥିଲାନି। ହେଟା ଫାଙ୍କା ଜାଗ ରେ ବି ହେଇଥିଲା ବୁଝିଲେ। ଆଉ ଯେହେତୁ ଏଇ ଜନବସତି ବେଶୀ ମାତ୍ରାରେ ବଢୁଚି ବେଶୀ ମାତ୍ରାରେ ବଢ଼ିବା ଯୋଗୁରୁ ସେଠି ଗାଁ ମୁଁ ବି ଶୁଣିଥିଲି ଗୋଟେ ଛୋଟ ଗାଁ ସେଠି ହେଇଚି। ଆଉ ଛୋଟ ଗାଁ ଯେହେତୁ ଫ୍ୟାକ୍ଟ୍ରି ପାଖରେ ହେଲା ନିହାତି ଭାବରେ ସେ ଯେ ବାୟୁ ଟା ଟିକେ ଖରାପ ରହିବ। କାରଣ ଅ ଯେହେତୁ କଳକାରଖାନାରେ ସବୁବେଳେ କାମ ଚାଲିଚି ଗ୍ୟାସ୍ ସବୁବେଳେ ରହୁଅଛି, ବୁଝିଲେ। ତାପରେ ସେ ଯେ ପାଣି, ପାଣି ଆମର ଆଗରୁ ପକା ହଉ ଥିଲା। ଯେହେତୁ ନଦୀ ପାଖାପାଖି ପକାହଉଥିଲା ଯେହେତୁ ନଦୀ ଖାଇ ଖାଇ ଆସିଲାନି ବୁଝିଲା ନା ନଦୀରୁୁ ବାଲି ସବୁବେଳେ ସେଠି ଗାଁ ବାସୀ ସବୁବେଳେ ନଦୀରୁ ବାଲି ଚୁରି କରିକି ବିକିଲେ। ମୋର ସଫା କଥା। ଏଠି ସ ସବୁବେଳେ ଗାଁ ବାଲା ନଦୀରୁ ଚୁରି କରିକି ବାଲି ବିକିଲେ ଯାହା ଫଳରେ ନଦୀ ଟା ଖାଇ ଖାଇ ଆମ କଳକାରଖାନା ପାଖକୁ ଆସିଲାଣି। ଯେହେତୁ ତ ପା ଯେହେତୁ ଆମ ନଦୀ ଟା ବି ପାଖରେ ଥିଲା କଳକାରଖାନା ପାଖରୁ ନଦୀ ଟା ଟିକେ ଥିଲା ସେ ଯେହେତୁ ବହୁତ ପାଖକୁ ଆସିଗଲାଣିି ସେ ପାଣିିକାର ବି ସେରା ମିଶୁଚି। ସେଥିରେ ଆମେ ଆଉ କଣ କରିପାରିବା କୁହନ୍ତୁ।
ଦେଖନ୍ତୁ ପାଣି କଥା ଆମର ଆମର ଅଫିସର ଯାଇକି ମାନେ ସେ ଗାଁ ମାନେ ଗାଁ ବାଲା ସାଙ୍ଗରେ କଥା କହିବେ ଆଉ ବୁଝିବେ। ପାଣି ବାଲା ଆପଣଙ୍କ କଥା ଛାଡି ଦଉନ ଆପଣଙ୍କ ଜେ ଜେ ଗ୍ୟାସ ଟା ବାହାରୁଛି ଏବେ କଣ କରାଯିବ ଆପଣଙ୍କୁ ଟିକେ ଆପଣ ପ୍ରଡକ୍ସନ ଟା ଆପଣ ଯେ ଗୋଟେ ଦିନ ଯେତିକି କରୁଥିଲେ ଆପଣଙ୍କ ପ୍ରଡକ୍ସନ ଟାକୁ କମେତ ହବ। କାହିଁନା ଗୋଟେ ଦିନ ରେ ଯଦି ଏତେ ଧୂଆଁ ବାହାରିବ ତ ଡେଲି ଏରକ ଧୂଆଁ ବାହାରୁନାଇ ଗାଁ ଲୋକ ପ୍ରା ଲୋକ ପ୍ରତି କ୍ଷତି ତ ଆପଣଙ୍କ ଆପଣଙ୍କ ପ୍ରଡ ଯେ କଳକାରଖାନାର ପ୍ରଡକ୍ସନ ଟା କମେଇବାକୁ ପଡିବ।
ନା ମୁଁ ବୁଝିଛି ଯେ ମୁଁ ବି ମାମ୍ ଆପଣଙ୍କ କଥାକୁ କହୁନି ଯେ ମୁଁ କମେଇ ଦେମି। ଯେ କରିଦେ ମୁଁ ବି କମେଇ ଦେଇଥାନ୍ତି ଯେହେତୁ ଏଛୁଙ୍କା ବାହାଘରିଆ ଟାଇମ୍ ଟା ଅଛି ଲୋକମାନଙ୍କର ମାର୍କେଟରେ ବେଶୀ ଡିମାଣ୍ଡ ଅଛି ଆମର ଯେ ଯେଟା ଆମର ପ୍ଲାଷ୍ଟିକ ଟା ଆପଣ ଯାହା ବିି କୁହନ୍ତୁ ପ୍ଲାଷ୍ଟିକ ର ପ୍ରାୟ ଜିନିଷ ସବୁ। ଆଜିକାଲି ତ ଦେଖୁଛନ ଲୋକ ଶସ୍ତାର ସବୁ ଜିନିଷ ଖୋଜୁଛନ୍। ସିଲଭର ଏକା ନ ନେଇକି ଲୋକ ବେଶୀ ପ୍ଲାଷ୍ଟିକ ନେଉଛନ୍ତି। ପ୍ଲାଷ୍ଟିକ ବାଲଟି ପାଖରୁ ଆରମ୍ଭ କରିକି ମଗ୍ ଆଜ ଉଁ ଗ୍ଲାସ ତାପରେ ଆପଣ ଯେତେ ସବୁ ଛୋଟ ଛୁଆ ମାନଙ୍କରେ ଖେଳନା ସବୁ ପ୍ଲାଷ୍ଟିକ ତାପରେ ଆମର ଯୋଟା ବସୁଚେ ଚେୟାର ଚିୟାର ଆପଣ ଦେ ଦେଖୁଥିବେ କାଠର କେଇ ଜଣ କରୁଛନ୍ କାଠର ଡିମାଣ୍ଡ ବହୁତ କମିଯାଇଚି। କାଠର କମ କରୁଛନ୍ତି ପ୍ଲାଷ୍ଟିକ ବେଶୀ। ଆଉ ଯେହେତୁ ବାହାଘର ଫାହାଘର ରେ ପ୍ଲାଷ୍ ପ୍ଲାଷ୍ଟିକ ର ସେଟା ସବୁ ଡିମାଣ୍ଡ ବେଶୀ ଆ ଲୋକ ଦଉଛନ୍ତି ସେଇଆ ସବୁ ଅଧିକା ମାତ୍ରାରେ। ଆଉ ଆମ କମ୍ପାନୀ ଉପରକୁ ପ୍ରେସର କୁକରୁ ଆସୁଛି ଯେ ଯେତେ ଜେ ଯେତେ ବେଶୀ କରିପାରିବ ଭଲ। ଅ ଆଉ ସେଥିରୁ ଆମେ ବର୍ଷ ଯାକ ତ ଆମର ଲିମିଟରେ ଚାଲେ। ଆଉ ଯେହେତୁ ଏଇ ସିଜିନ ରେ ଟିକେ ଅଧିକା ଓଭର ଡ୍ୟୁଟି ଆମେ କରିତେ ବାଧ୍ ଥିବ। କାରଣ କମ୍ପାନୀ ଆମକୁ ପେମେଣ୍ଟ ଦଉଛି ଯେହେତୁ ଆମେ ଯଦି ତାଙ୍କ କାମଟା ନ କରିବା ସିଜିନ୍ ଟାଇମ ର, ଆଉ ସେମାନେ ବି ଲସରେ ପଡ଼ିବେ ନା। ସେଥିପାଇଁ ଆମକୁ ସେ କାମଟା ସବୁ କରିବାକୁ ପଡୁଛି।
ଆଜ୍ଞା ଦେଖନ୍ତୁ ଅ ଆପଣଙ୍କ କଥା ମୁଁ ବୁଝୁଛି ବାକି ଯେହେତୁ ଆପଣ ଆପଣଙ୍କ କଳକାର ଟା ହେଇଗଲାଣି ପନ୍ଦର ବର୍ଷ ସେତେବେଳେ ମାନେ ସେଠି କିଛି ଗାଁ ଥିଲାନି କିଛି ଆପଣଙ୍କୁ ଅସୁବିଧା ହଉଥିଲାନି କି ଆମକୁ ବି ଅସୁବିଧା ହଉଥିଲାନି କି କେହି ଲୋକମାନଙ୍କୁ ବି ହଲାନି ଯେହେତୁ ଏଇ ଛୁ ମାସେ ଗୋଟେ ଗାଁ ହେଇସାରିଛି। ଦଶ ରୁ ପନ୍ଦର ହଜାର ସେଠି ଲୋକ ରହୁଛନ୍ତି ଛୁଆ ରହୁଛନ୍ତି ବୁଢୀ ମାନେ ରହୁଛନ୍ତି ତାଙ୍କୁ କମ୍ପ୍ଲେନଟା ଆମ ପାଖକୁ ଆସୁଛି। ଏ ରୋଗ କେସ୍ ଆମ୍ବାପାଖୁ ଅଧିକ ପରିମାଣରେ ହିଁ ଆସେ ତେ ସେତେ ଯେତେବେଳେ ଯେତେବେଳେ କିଛି ଆଡୁ ନ ହେଇପାରେ ତ କିଛି ମାସ ପାଇଁ ସେ କଳଖାରଖାନା କୁ ବନ୍ଦ କରିଦିଆ ହୁଏ କାହିଁକିନା ଆଉ କିଛି ଉପାୟ ହିଁ ନଥାଏ ଦେଖନ୍ତୁ ଆପଣଙ୍କର ପଇସା ପାଇଁ ଆମେ କାହା ଜୀବନ୍ତ ତ ନଷ୍ଟ କରିବାକୁ ଦବାନି ସେ ପାଇଁ ସରକାରଙ୍କ ତରଫରୁ ଏଇଟା ଆସିଛି। ଯଦି ଆପଣ ଆମେ ସବୁ ବୁଝାବୁଝି କରିବା ସମସ୍ତେ ତାଙ୍କୁ ବୁଝିବା କଣ ହେଇପାରୁଛି ନ ହେଇ ପାରୁଛି ଯଦି କିଛି ନ ହେଇପାରିବ ତ ଆପଣଙ୍କ କଳ ଖାର ଖାରା ଖାର ଆମକୁ ବେନ୍ କରିବାକୁ ପଡିବ।
ମ ମୁଁ ବୁଝି ତ ପାରିଛି ମୁଁ ତ ସବୁ ସାର୍ଟିଫିକେଟ ନେଇକି ରଖିଛି। ମୋ କଳକାରାରଖା ଏତେ ଏ ବୁଝିଲନା? ଆଉ କଳକାରଖାନା ଯେହେତୁ ବହୁତ ମାତ୍ରାରେ ଇଏ ହେଉଛି ଆ ସେଥିପାଇଁ ମୁଁ ବି ତ ବୁଝିପାରୁଛିି। ଯେ କଳକାରଖାନା ରେ ବହୁତ ମାତ୍ରାରେ ଇଏ ହଉଛି ମୁଁ ବୁଝିଛି। କଥା ବିି ମୁଁ କଣ କରିପାରିବି କଣ? ମୁଁ ତ ମୋ ଇଏରୁ ବହୁତ ଚେଷ୍ଟା କରୁଛି ଆଉ ଆଉପଣଙ୍କୁ ତ ମୁଁ କହିପାରିବିନି। ମାନେ ମୁଁ ତ ବହୁତ ଜାଗାରେ ମୁଁ ତ ସବୁ ଜାଗାରେ ଆପଣଙ୍କର ଯାଇଛି କଳକାରଖାନାକୁ ନେଇକି ରିକେଷ୍ଟ ଦେଇଛି ରଷ୍ଟ ଦେଲା ପରେ ସବୁଆଡେ ମୁଁ ଟ୍ରାଏ କରିଛି ଯେ ଆ କଳକାରଖାନାରୁ ଯେତେ କମ ପ୍ରଦୂଷଣ ବାହାରୁ ମୁଁ ତା ପାଇଁ ଯାଇଥିନି ବ୍ଲକ୍ ଡେଭଲପମେଣ୍ଟ ଅଫିସରଙ୍କ ପାଖକୁ ବି ଯାଇଥିନି ଆଉ ଏତେ ଜାଗାକୁ ଯାଇଛି। ମୁଁ ଗଲା ପରେ ବି ଆପଣଙ୍କୁ ମୁଁ କହୁ ଯେ ଯେତେ ପରିମାଣରେ ହେଉ ମୁଁ ଆପଣଙ୍କୁ ହଁ କମ୍ ପରିମାଣରେ ହଉ ପଛେ ମୁଁ ପ୍ରଡ଼କ୍ସନ୍ଟା କରିମି ତେନେ
ହୁଁ
ବେଶୀ ପରିମାଣର ପ୍ରଡ଼କ୍ସନ୍ଟା ହେନେ ଆଉ ଯେହେତୁ ଅଧିକ କ୍ଷତି ହଉଛି ମୁଁ ସେଥିପାଇଁ ଆପଣଙ୍କୁ ସଚେତନତା କରୁଛି।
ଆଜ୍ଞା। ଆପଣ ଯଦି କହୁଛନ୍ତିପ ଆମେ ଆପଣ ଯଦି କହିବେ ଏବେ କି ଆମେ ଟିକେ ଆମ ପ୍ରଡକ୍ଟ ଟା କମେଇଦବା। ଗ୍ୟାସ ଏକ କମ ବାହାରେ ସେକ ଆମେ କାମ କରିବା ତ ଆପଣଙ୍କୁ ସରକାର ହେଇ ହେଇପାରେ କିଛି ଟାଇମ ଦେଇପାରେ ଦେନେ ଆପଣ ଆପଣଙ୍କ ପ୍ରଡକ୍ସନ ଟା କମ କଲା ପରେ ଆମ ଅଫିସର ମାନେ ଯାଇକି ଗାଁ ବେଳଙ୍କ ଠାରୁ ବୁଝିବେ ଯେ ଆଗ ପ୍ରତି ଗ୍ୟାସ୍ କମିଛି ନା ବଢିଛି ଯଦି ତାଙ୍କ ଅନୁସାରେ ଆପଣଙ୍କର ପ୍ରତି ମାନେ କିଛି ଖରାପ ଇଏ ଚିତ୍ର ଆମକୁ ଦେଖାଗଲା ତ ଆପଣଙ୍କୁ କମ୍ପାନୀ କିଛି ମାସ ପାଇଁ ବନ୍ଦ ବି ହେଇପାରେ ତ ଆପଣଙ୍କୁ ଯଦି ଆପଣ ଯଦି କହିବେ ଆପଣଙ୍କ ପ୍ରଡକ୍ସନ ଆପଣ କମ କରିପାରିବେ ତ ସରକାର ଆପଣଙ୍କୁ କିଛି ଟାଇମ ଦବ ଯେ ଦେଖିବା ପାଇଁ ଆପଣ ଯାହା କହିଥିଲେ ସେଆ କରିଛନ୍ତି କି ନାଇ?
ଆଜ୍ଞା ମୁଁ ବୁଝିପାରୁଚଛି ଯେ ଆପଣ ଯାହା କହୁଛ। ମୁଁ ତ ମୋ ତରଫରୁ ନିହାତି ଚେଷ୍ଟା କରୁଛି ଯେତେ କମ ମାତ୍ରାରେ ହଉ କାରଣ ଲୋକମାନାନଙ୍କର କ୍ଷତି ହଉଛି ମତେ ବି ଖରାପ ଲାଗୁଛି। ଯେହେତୁ ଲୋକମାନଙ୍କର ଜୀବନ ନଷ୍ଟ ହଉଛି ସେମାନେ କାହାକୁ ବିଭିନ୍ନ ପ୍ରକାର ରୋଗ ହଉଛି। ମୁଁ ବି ବୁଝିପାରି ଯେ କଥା ବି ଆମକୁ ପ୍ରେସର ରଉଛି ଯେ ଉପରୁ ଯେତେ ପରିମାଣରେ କରିପାରିନେ ଭଲ ସେଥିପାଇଁ ମୁଁ ମୋର ଯଥା ଚେଷ୍ଟା କରୁଛି ଯେ ଯେତେ ମାତ୍ରାରେ ମୁଁ କରିପାରିବି ସେ ଭଲ ହେବ ବୁଝିଲେ?
ଆଜ୍ଞା। ଆଉ ଆଉ ନଦୀ କଥା ନଦୀ କଥା ଆପଣ ଆମେ-ଆପଣଙ୍କର ଅଫିସ ଯାଇକି ଗାଁ ମଲାଙ୍କ ସାଙ୍ଗରେ କଥା କହିବ। ତାର ରାସ୍ତା କରିଦବ ଯେରୁକା ନଦୀ ଟା ଆପଣଙ୍କର କଳକା ମୁଡି ଯାଇ ପାରିବ ଦେନେ ଆପଣଙ୍କ ଯେତେବି ଅବର୍ଜନା ନଦୀକୁ ନଯିବ। ତାପରେ ଯଦି ଆମ ଅଫିସର ସବୁ ଠିକ କରିସାରିଲା ପରେ ଯଦି ଆପଣଙ୍କ କର୍ମଚାରୀ ମାନେ ଆପଣଙ୍କ ଆବର୍ଜନା ଯଦି ନଦୀରେ ପକେଇଲେ କି କିଛି ହେଲା ତ ସେତେବେଳେ ବଳେ ଦାୟୀ ଆପଣ ରହିବେ।
ଆଜ୍ଞା ମୁଁ ବୁଝିପାରୁଛି ଆପଣ ଯାହା କହୁଛନ୍ତି ମୁଁ ବୁଝିପାରୁଛି। ମୁଁ ନିହାତି ୟା ପ୍ରତି ଧ୍ୟାନ ଦେମି ଆଉ ଗାଁ ଲୋକଙ୍କ ସାଙ୍ଗରେ ବସିକି ଯେତେ ଶୀଘ୍ର ହଉ ମୁଁ ତାଙ୍କ ସାଙ୍ଗରେ ମିଟିଂ କରମି। ମିଟିଂ କଲା ପରେ ମୁଁ ଆପଣଙ୍କୁ ଜଣେଇମି ଯେ ସେମାନଙ୍କର ସମସ୍ୟା କଣ ହଉଛି ଆଉ ଗାଁ ଲୋକଙ୍କର ତ ଦୋଷ ହେଲା ସେମିତି ସବୁ ଆଉ ସରକାରଙ୍କ ବିନା ପରମିସନ ର ସବୁ ଗାଁ ଆଉ ପାଖ ନଦୀରୁ ସବୁ ବାଲିକା ଯେହେତୁ ବିକି ଦେଇଛନ୍ତି। ଆ ନଦୀ ଟା ମୋର ଫ୍ୟାକ୍ଟ୍ରି ଯ ଅଛି ଫ୍ୟାକ୍ଟ୍ରିକୁ ଲାଗି ଆଟିକି ପୁରା ନଦୀଟା ପାଖି ଆସିଲାନି ଆଉ ମୁଁ କଣ କରିମି ନଦୀ ଖାଇ ଖାଇ ଆସୁଛି ଯେହେତୁ ସେଟା ବି ସେରକୁ ହଉଛି ଆଉ ମତେ ତା ଯୁଗୁରୁ ହଇରାଣ ବି ହେଇତ ପଡୁଛି।
ସେଇଟା ସେଇଟା ଆଉ ଆମ ଆମ ଅଫିସର ମାନେ ଯାଇକି କଥାବାର୍ତ୍ତା ହେଇଛି ଗାଁାନଙ୍କ ସାଙ୍ଗରେ ଗାାନୋକଙ୍କୁ କହିଦେବେ ଯାହାପଣ ଯଦି ଏକ ଆଉ ଥରେ ବାଲି ଝୁରରି କରିକି ବିକ୍ରି କଲେ ତ ଆପଣଙ୍କ କଥା ସରକାର ବୁଝିବ ନାହିଁ ତାଙ୍କ ସାଙ୍ଗରେ କଥା କହିକି ଆମ ଆମ ଇଞ୍ଜିନିୟର ମାନେ ବାଟ କରି ଏବେତି ଆପଣଙ୍କ କଳକାରଖାନା ପାଖ ନ ଯିବ ନଦୀ ଟାକୁ ମୁଡି ଦେଇକି ଦିଆହବ ଆଉ କିଛି କ୍ଷତି ନ ହୁଏ ଆଉ ଆପଣଙ୍କୁ ଆପଣ ଟିକେ ଚେଷ୍ଟା କରିବେ ଆପଣଙ୍କ ଗ୍ୟାସ ଟା କମ କମ ପରିମା ମଣରେ ଯିକ ବାହାରକୁ ଯିବ।
ଆଜ୍ଞା ଆପଣ ସେଇଟା ଟିକେ ବୁଝାାବୁଝି କରୁନ୍ତ ମ୍ୟା ଯେହେତୁ ମୋର ବହୁତ ଅସୁବିଧା। ମତେ ବି କିଛି ଲୋକ କହୁଥିଲେ ଯେ ଏରକୁ ଏରକୁ ତମ କଳକାରଖାନାରେ ହଉଛି। ମାନି ଦେଖୁ ଦାଦା ସେଟା ଯେହେତୁ ବହୁତ ପୁ ହେଇଗଲାନି କଳକାରଖାନା ଟା ସେଟା ଦେଖୁନୁ ଆପଣଙ୍କର ବି ଗୋଟେ ବୟସ ପରେ ଆପଣଙ୍କ ଦେିହ ଟା ଖରାପ ହୁଏ ସେପରି କଳକାରଖାନା ଗୋଟେ ମାନେ ତା ଟାଇମ ପରେ ଯେହେତୁ ପନ୍ଦର ବର୍ଷ ହେଲାଣି ତଥାପି ତାଙ୍କର ସେଇଟା ଗ୍ୟାସ୍ ବହୁତ ମାତ୍ରାରେ ପ୍ରଦୂଷଣ ହଉଛି। ସେଟା ତ ମୁଁ କିଛି କଣ କରିପାରିବି ନାହିଁ ସେଥିପାଇଁ ମୁଁ ଆଉ ଦିଆ ପ୍ରତି ସଚେତନତା ହେଉଛି ଆଉ ଯାହାବି ଅସୁବିଧା ହଉଛି ମୁଁ ତାର ଭରପାଇ କରିମି ଆଉ ଯାହା ଯାହା ହେଇପାରିବ ମୋ ତରଫରୁ ମୁଁ କରିମି ଆଉ।
ଆଜ୍ଞା ଆପଣଙ୍କୁ ମୁଁ ଜଣେଇଦେିନି ତାପରେ ଆପଣ କରିବେ ଆମ ଅଫିସ ଯାଇକି କାଲେ ଆପଣଙ୍କ ସବୁ ଯ ନଦୀ ଏ ସବୁ ବୁଝି ନେବେ ହେଲା।
ଠିକ ଅଛି ଠିକ ଅଛି।